ହାଲୋ।
ହଁ।
ହଁ କଣ କରୁଥିଲ?
ସକାଳୁ କଣ କଲ ନାହିଁ କାହିଁକି? ଶୋଇଥିଲି।
ହଁ ସକାଳୁ ବର୍ଷା ହଉଥିଲା ତ ମୁଁ ଶୋଇ ପଡିଥିଲି ଆଉ। ଲେଟରେ ଉଠି
ଶୋଇ ଶୋଇପଡିଥିଲ ବର୍ଷା ହଉଛି ବୋଲି।
ହଁ ଶୋଇ ପଡିଥିଲି ଲେଟର ଉଠିଲି ସେଇଠୁ ବ୍ରସ୍ କରି ଖାଇଆକୁ ଆସିଲି ଆଉ ହଲ୍ କରିଥ ବୋଲି ଭାବୁଥିଲି। ଫୁଣି ଟିକେ କାମ ପଡିଗଲା ପାଣି ମଟର ଚାଲୁ କଲି ସିଆଡେ ମା କଥା ରୋଷେଇ ଗତିରେ ଟିକେ ହେଲ୍ପ କଲି। ତାପରେ ଖାଇବା ବନାଲା
ତମ ତମ ସାଙ୍ଗ ସହିତ ଭଲ କଥା ହେଇପାରୁଛ। ଆମ ସାଙ୍ଗରେ କଥା ହେଲା ଏଳକୁ ଟାଇମ ନାଇଁ। ସମୟ ତମର ଅଭାବ ହଉଛି।
ହଁ ସେଇ ସାଙ୍ଗଟା ଲଗେଇଲା ଯେତ ମୁଁ ଫୋନ
କଲ କଲ ମୋ କଲ କଣ କଲ ନୁହଁ?
ହଁ ସିଏ କଲ କଲା ମୁଁ ଖାଇ ବସିଲା ବେଳେ ମୁଁ ହଟାତ୍ କଲଟା ଦେଖି
ତମେ ଯଦି ତମେ ଖାଇଲା ବେଳେ ଯଦି ତା କଲ ଦେଖିପାଇଲ କଣ ମୋ କଲଟା ସେତେବେଳେ ଯାଇ ନଥିଲା କି?
ତା କଲଟା ଆସିଥିଲା ସାଙ୍ଗେ ସାଙ୍ଗେ ଆଇଲା କରେଣ୍ଟ କଲଟା ମୁ ତା ଉଠେଇଦେଲି ଆଉ। ତାପରେ ତମ କଲ ଟା କରି
ସାଙ୍ଗେ ସାଙ୍ଗେ ଆଇଲା ମୋର କଣ ଯାଇନଥିଲା କି ମୋରତ ଯାଇଥିବ ନା। ଅବ୍ୟସଲି ଯଦି ଖାଇବା ପାକରେ ମୋବାଇଲ ଫୋନଟା ଥିବ ତମେ ତା ପୂର୍ବରୁ ଦେଖିଥିବ ନିଶ୍ଚିନ୍ତ। ଫୋନଟା ଖାଇଆ ପାଖରେ ଯେହେତୁ ଆଣିକି ଥୋଇଛ।
ଆଚ୍ଛା-ଆଚ୍ଛା। ସିଏ ହେଲା କଣ କି ସିଏ ବ୍ୟସ୍ତ ରହିଗଲି ତ ଟିକେ ମୁଁ ଲଗେଇନଥିଲି ଆଉ।
ହୁଁ ବ୍ୟସ୍ତ ରହିଗଲ ଲଗେଇଆ କଥା ନା ନାଇଁ। ତମର କର୍ତ୍ତବ୍ୟ କଣ? ମୋର ଗୋଟେ କର୍ତ୍ତବ୍ୟ ଅଛି ନା।
ହଁ ଧର୍ମ ପାଳନ କରିବେ।
ଧର୍ମ ପାଳନ କରିବାର ଗୋଟେ ସମୟ ସୀମା ଅଛି ନା।
ହ।
ଯିଏ ଗୋଟେ ପୁଅ ପିଲା ତାକୁ ରେସପେକ୍ଟ ସମ୍ମାନ ଦିଆଯାଉଛି କିନ୍ତୁ ମୁଁ ଗୋଟେ ଝିଅ ପିଲା ମୋ କଲ ସମ୍ମାନ ଦିଆଯାଉନି ସେଠି ଗୋଟେ କଣ ହେଲା।
ହ ହଁ ସେ ସମ୍ମାନ କଥା ପଡିନି ଯେ ସେ ଅଛି ଛଅ ମାସର ଅଭାବ ଆଉ ସେଥିପାଇଁ ଟାଇମ ହେଲାଣି ମୁଁ କରିନି
ହଉ ଯାହା ହେଲା ମୁଁ ତମକୁ ସେଥିପାଇଁ କ୍ଷମା କରିଦଉଛି। କିଛି ଅସୁବିଧା ନାହିଁ କିନ୍ତୁ ତାପରେ ତାପରେ ଯେତେବେଳେ ବି କଲ କରିଲି ଯଦି ଏମିତି କିଛି ଭୁଲ କରୁଛ ସେଥିପାଇଁ ମୁଁ କ୍ଷମା କରିପାରିବିନି
ଆଚଛା।
ହୁଁ
ତମର ବଡ ର ହ ଆଉ ତମେ କ୍ଷମା କରୁଛ ମାନ ତମର ବଡ ହୃଦୟ।
ମୋର ତ ବଡ ହୃଦୟ ବୋଲି ମୁଁ ଜାଣିଛି ସେଇଥିପାଇଁ ତ କ୍ଷମା କରି ଦେଲି କାଇଁ କରି ଥାନ୍ତି। ନହେଲେ ଆଉ ମୋ ଜାଗାରେ ଆଉ ଯିଏ ହେଇଥାନ୍ତା ସିଏ ତମକୁ ଏ ପର୍ଯ୍ୟନ୍ତ ଛାଡି ନଥାନ୍ତା ଏତିକି କଥାରେ କେବେ ବି ଛାଡି ନଥାନ୍ତା ସିଏ ତମ ମିନିମମ୍ ତ ଦି ତିନି ଘଣ୍ଟା ଝଗଡା ଲଗେଇକି ଛାଡିଥାନ୍ତା ମୁଁ ଗୋଟେ ଟିକେ ଭଲ ପିଲା ବୋଲି ଛାଡି ଦଉଛି।
ଆଚ୍ଛା।
ହୁଁ ଆଉ ବର୍ଷା ବର୍ଷା ହଉଛି ମୁଁ ଟେନସନ ଦେଲି ନାହିଁ ମୁଁ ଥଣ୍ଡା ପାଗ ଜାଣିଛି। ଆଉ ଶୋଇଥିବ ମୁଁ କଇନି ଆଉ ଝଗଡା ବେଶୀ ଲଗେଇବା ଭଲ ନୁହଁ ଯାହା ହେଇଗଲା ହେଇଗଲା। ତାକୁ ଭୁଲି ଯିବାକୁ ପଡିବ ଆଗକୁ ବଢିବାକୁ ପଡିବ ନହେଲେ ସେଇ କଥାକୁ ଧରିକି ବ ସିଲେ ଭବିଷ୍ୟତ ଅନ୍ଧାର।
ଭାବିଷତ ଅନ୍ଧାର ତ। ଯେତେ ଝଗଡା କରିବ ସେତେ ହରମନ ଅନ୍ଧାର ହବ। ହାଲ ପାଇଁ ଗଲେ
ନା ଝଗଡ଼ା ଟା ଅନ୍ଧାର ନୁହଁ। ଏଇଟା ଭୁଲ କହିଲ ଝଗଡା ଟା ଅନ୍ଧାର ଉଁ। ଅନ୍ଧାର ହେଲେ ହିଁ ଆଲୁଅ ଆସେ ସେଇଟା ବେଳେ ତ ବୁଝି ପାରୁନ। ହଁ ଝଗଡା ଦହବା ହବା ଦରକାର।
ମୋର ହାତ ତେକନି।
କେବଳ ମୁଁ କରିପାରୁ, ମୁଁ କରିପାରୁନି। ମୁଁ ସହିପାରିବିନି, ମୋର ସେ ଶକ୍ତି ନାହିଁ। ମୁଁ ସହିପାରିବିନି ଝଗଡା କରିକି, ମୁଁ ସେଇଥିପାଇଁ ଝଗଡା ଝାଣ୍ଟି କରେନି, ଆଉ ମୁଁ ଗାଁ ଟା ସାରା ଲୋକଙ୍କୁ ପଚାରିଦବ, ମୁଁ ଝଗଡାର ଇନଭଲବ୍ ରହୁନି, ଜମା ପଶେନି। ଯୋଉଠି ଝଗଡା ହୋଉଥିବା ମୁଁ ପଳେଇ ଆସେ, ଝଗଡା ରେ ପଶ୍
ଦେଖାକରିକି ଯିବା କଥା।
ତମ ହ ତମେ ଆଜି ଏଇ ଜାଗାରେ ନଥାନ୍ତ।
କଉଠିଥାନ୍ତି?
ମଙ୍ଗଳ ଗ୍ରହରେ ଥାନ୍ତ।
ତା ମାନେ ତମେ ମତେ ଡାଇରେକ୍ଟ ଅଲ ଗ୍ରହକୁ ଛାଡିଦେଇଥାନ୍ତ, ମୁଁ ତମର ଏତେ ଅସୁବିଧା କରୁଛି?
ଅସୁବିଧା କଥା ପଡ଼ିନି, ଏଠି ଝଗଡା କଥା ଉଠେଇଛି, ଅସୁବିଧା କିଏ କହିଲା? ମାନେ ଯେମିତି ଝଗଡା କରିଥାନ୍ତି, ଯିଏ କିି ମଙ୍ଗଳ ଗ୍ରହରେ ଯାଇକି ପହଞ୍ଚି ଯାଇଥାନ୍ତ। ଆଉ ତମେ କଣ କହୁଚ ଝଗଡା ଟା ଗୋଟେ ପ୍ରକାର ରକେଟ୍ ସହିତ ସନ୍ ମା ସମାନ।
ମାନେ ତମେ ଏତେ ଏମିତି କାଣ୍ଡ କରିଥାନ୍ତ, ମଙ୍ଗଳ ଗ୍ରହକୁ ଛାଡି ଦେଇଥାନ୍ତ, ଝଗଡା ସ
ନିହାତି ଛାଡଆ ଦରକାର୍, ଏଭଳିଆ ଲୋକ୍ କୁ ନିଆଁ ଛାଡିବା ଦରକାର୍, ଯିଏ କଲ୍ କୁ ଇଗନୋର୍ କରୁଚି ଯିଏ କଲ୍ ଦେଖିକି ଅଣଦେଖା କଲା, ତାକୁ କାହିଁ ଛାଡିବି, କଣ ପାଇଁ ଛାଡିବି? ଓଭିଅସଲି ତା ସାଙ୍ଗରେ ଝଗଡା ଲଗେଇବା କଥା ନା, ଝଗଡା ଟା ଗୋଟେ ଭଲ ଜିନିଷ୍, ଝଗଡା ଲଗେଇଲେ ସେଇ ଲୋକ ସାଙ୍ଗରେ ଝଗଡା ଲଗାନ୍ତି, ଯାହା ପାଖରେ ଅଧିକାର ଥାଏ। ଆ ସମସ୍ତଙ୍କ ସାଙ୍ଗରେ ଝଗଡ଼ା ଲଗେଇବୁ, କ ବାଡ ବାଡି ପିଟା ଖାଇବା ପାଇଁ?
ହଁ ସମସ୍ତ ମୁଁ ଲଗେଇବାକୁ କହୁନି।
ହୁଁ, କିନ୍ତୁ ମୁଁ ଗୋଟେ କଥା ମତେ ଲାଗୁଚି ମୋ କଲ୍ ଟା, ବୋଧେ ତମ ପାଇଁ ଇମ୍ପୋର୍ଟାଣ୍ଟ୍ ଏତେ ନଥିଲା।
ନା ନା ଥିଲା, ମୁଁ ଜାଣିନଥିଲି ତମେ କାଣ୍ଡ କରିଦେବ ଗୋଟେ। କି ମୁଁ କଣ କଲିିବି ଟିକେ ଟିକେ ବ୍ୟସ୍ତ ରହିଗଲି ତ, ମା କତିରେ ଏପଟ ସେପଟ ହେଇଗଲି ହୃଦୟରୁ ସରି, ଆମେ ଦୁଃଖିତ।
ଦୁଃଖିତ କାହିଁ ଦୁଃଖିତ ହଉଚ, ଆଗେ ଭୁଲ୍ କରିକି, ତାପରେ ଦୁଃଖିତ ହେଲେ କଣ ଲାଭ? ଜାଣି ଶୁଣିକି ଭୁଲ୍ କରିଥିବୁ, ଆଉ ସେତରେ ଦୁଃଖରେ ଯାଏନି। ସେଟା ଖୁସିରେ ଯାଏ, ତମେ ଖୁସିରେ କରିନ, ହଁ କରିବା ଆଉ। ମୋ ଫୋନ୍, ଶୁଣନ୍, ଇଆ ଆଗକୁ ଧ୍ୟାନ ରଖିବ, ଯେମିତି ଏଇଭଳିଆ ଭୁଲ୍ ନ ହୁଏ। ନହେଲେ ମଙ୍ଗଳ ଗ୍ରହକୁ ଯିବାକୁ ରେଡି ହେଇଯିବ।
କୋଉଥିରେ ନବ?
ଯୋଉଥିରେ ନାଇଁ ସେଇ, ଝଗଡା ର ରକେଟ୍ ରେ ଛଡା ହବ। ହେଲା, ଝଗଡା ରକେଟ୍ ଯୋଉ ମୁଁ ଛାଡିବି ଏଇଠୁ ଇଏ, ଇଏ କରିବି, ଏକାଥରେ ପହଞ୍ଚିବ ଯାଇକି ସେଠି।
ଆଛା ଆଛା, ଏ ଏବେ ଟିକେ ଆଉ ଟିକେ ଆଗକୁ ପଠେଇଦବ ମୁଁ ଟିକେ ଚନ୍ଦ୍ରରେ ବୁଲିକି ଆସିବି।
ହଁ, ମୁଁ ତ ମାନେ, ମୋ ମୋର ଜାଣିକି, ଡାଇରେକ୍ଟ ସ୍ବର୍ଗ ସହିତ କଣ୍ଟାକ୍ଟ ଅଛି ମୁଁ ତ ତମକୁ ପଠେଇଦେବି ଯେମିତି ଆଉ।
ମଝିରେ
ସ୍ୱର୍ଗ୍, ମୁଁ ସ୍ୱର୍ଗପୁରକୁ ସିଡ଼ି କରିଚି ହେଲା, ସେଠି ଯି ଡେଲି ଯିବାସିବା କରୁଚି, ସ୍ଵର୍ଗକୁ ସିଡି କରିଦେଇଚି, ଡେଲି ଯିବାସିିବା କରୁଚି। ହେଲା, ଡେଲି ସକାଳୁ ଯାଉଚି, ନା ନା ମୁଁ ଯାଉ ମୋର ମର୍ଣ୍ଣିଂ ୱାର୍କ୍ ହଉଚି ସ୍ୱର୍ଗ। ମୁଁ ସକାଳୁ ଯାଉଚା ପାହାଥରେ ଚଢି ଚଢିକି, ପେଟ କମେଇବାରେ ଅଛି ତ ଚଢି ଚଢିକି ଯାଉଚି ସ୍ଵର୍ଗକୁ, ପୁଣି ଓହ୍ଲେଇକି ତଳକୁ ଆସୁଚି ସ୍ଵର୍ଗରୁ ତଳକୁ। ମର୍ତ୍ୟକୁ।
ସେଇଥିପାଇଁ ଏତେ ଝଡି ଗଲଣି ଆଉ?
ଝଡି ଯାଉଚି, ସେଇଥିପାଇଁ ହିଁ ଝଡି ଯାଉଚି, ସେ
ଆଉ ସ୍ୱର୍ଗ କୁ ଗଲେ ତ, ଇନ୍ଦ୍ରଦେବତାଙ୍କୁ ଦେଖି ଥିବ, ତାଙ୍କୁ ଟିକେ କଥା ହେଇଯିବ, ଯୋଉ ବର୍ଷା କରୁ ନାହାନ୍ତି ରହିରହିକା, କହିବ ଟିକେ ଏକାଥରେ କରିଦେବେ, ଆଉ ଲଗାତାର ମତେ ଖବର ଦେଇଦବ।
ହଁ କରୁଚନ୍ତି ତ ଆଉ, ତା ଥଣ୍ଡା ଆ, ଟିକେ ଇଏ ହଉଚି ନା?
କହିବ ଥଣ୍ଡା କାର ମେଡିସିନ୍ ବହୁତ୍ ଖାଇବାକୁ ପଡୁଚି, ତାଙ୍କୁ କହିବ ଟେ କରିଦେବେ, ଘଡ଼ଘଡି ଯୋଉ ମାରୁଚନ୍ତି ଟିକେ କମ୍ ମାରିବେ।
ଇନ୍ଦ୍ର କଣ ଘଡଘଡି ମାରନ୍ତି? ଇନ୍ଦ୍ର ତ ବର୍ଷା କରନ୍ତି, ଘଡ ଘଡି କୋଉଠି ମାରନ୍ତି?
ହଁ ସେ ସେ ତାଙ୍କ ସାଙ୍ଗରେ ସବୁ ଏକା ସମୟରେ ପ୍ୟାକେଜ୍ ରଖିଚନ୍ତି, ତାଙ୍କର ଲଜ୍ କରୁଚନ୍ତି।
ହଁ ପ୍ୟାକେଜ୍ ରଖିଚନ୍ତି, କି ପ୍ୟାକେଜ୍?
ବିଜୁଳିଘଡଘଡି ତା ସହିତ ବର୍ଷା, କେତେବେଳେ କୁଆପଥର ରଖି ଦଉଚନ୍ତି।
ଆର କ କମ୍ କମ୍, କମ୍ବୋ ଅଫର୍ ଅଛି ଆଉ କଣ?
ହଁ ପା ସେ, ଲଞ୍ଚ ଡିନର୍ ଲଞ୍ଚ, ଡିନର୍, ବ୍ରେକ୍ ଫାଷ୍ଟ୍, ଇଭିନିଙ୍ଗ୍, କିଛି ମାନୁନାହାନ୍ତି, ଟିଫିନ୍ ସବୁ। ଲଞ୍ଚ୍ ରେ ସକାଳୁ ବର୍ଷା ଆଉ
କଣ ଲଞ୍ଚ୍ ରେ ସକାଳୁ ବର୍ଷା ଖାଇବ?
ଆ ସେ ବର୍ଷା, ମୁଁ କହୁନି ଲଞ୍ଚ୍ ରେ ବର୍ଷା, ଡିନର୍ ରେ ବର୍ଷା, ବ୍ରେକ୍ ଫାଷ୍ଟରେ ବର୍ଷା, ଟିଫିନ୍ ରେ ବି ବର୍ ଯା
ବର୍ଷାରେ ବି ବର୍ଷା, ଆଉ ପକୁଡି ଟିକେ ହଉ?
ଆମେ ବର୍ତ୍ତମାନ୍ ସୁଜି ଉପମା ଖାଇ କି
ଗଡୁଛନ୍ତି। ଆଉ
ତମେ କଣ ଖାଇଚ?
ମୁଁ ଖାଇଚି, ରୁଟି ଖାଇଚି, ଆଳୁଦମ୍ ଖାଇଚି। ଆଉ ପୁରୀ ହେଇଥିଲା କିନ୍ତୁ ଖାଇଲିନି, କାରଣ ମୋର ଟିକେ ଗ୍ୟାସ୍ ପ୍ରୋବ୍ଲେମ୍ ଅଛି ତ? ମୋର ଉ ପେଟ ଫୁଲିଯାଏ ଆଉ ସେଥିପାଇଁ ଲୋକ ବହୁତ କଥା କୁହନ୍ତି। ଆଉ ବହୁତ ନାଁରେ ନାମିତ କରିଚନ୍ତି ଆଉ ସେଥିପାଇଁ ବହୁତ୍ ଲଜ୍ଜା ସହି ନ ପାରି ମୁଁ ପୁରୀ ଖାଇନି।
ପୁରୀ ଖାଉନ, ପୁରୀ ନ ଖାଇଲେ ଖାଉନ?
ମୁଁ ସେଇଥିପାଇଁ ରୁଟି ଖାଉଛି ମୁଁ ଚେଷ୍ଟା କରୁଛି ମୋ ପେଟ ଟାକୁ କମେଇବାକୁ ଯଦି ପେଟଟା ନ କମିଲା ମୋର କଣ ଦୋଷରେ ମୋର ତ କିଛି ଦୋଷ ନାହିଁ ଭାଇ। କିନ୍ତୁ କଣ କରିବା କିନ୍ତୁ ଲୋକ କହୁଛନ୍ତି ଯେ ପେଟ କାହିଁ କମୁନି ପେଟ ଯଦି ବଡ ହେଲା ମୋର ଦୋଷ ପେଟ ଯଦି ମୁଁ ବସିକି କାମ କରିିକି ପେଟ ବାହାରି ଯାଉ
ଏମିତି ଲାଗୁଛି କି ସାଇ ସାଇକେଲ ପମ ଦେଇ ଦେଇଛି ସେନ୍ତି ଲାଗୁଚି ସେମିତି କହୁଛନ୍ତି କି?
ହଁ ସେଇ କଥା ତ ବହୁତ ଜଣ କହୁଛନ୍ତି ଯେ ତମେ ତମେ ଏମିତି କାହିଁ ହେଇଗଲାଣି ଧୀରେ ଧୀରେ ଆ ପେଟ ଟା ଲାଗୁଛି ଯେମିତି ଯୋଉ ବେଙ୍ଗ ଫୁଲା ଭଳି ଦେଖା ଯାଉଛି। ଆଉ କିଏ କେତେ ପ୍ରକାର ନାଁ ରେ ନାମି ଗତ କଥାରେ ଆଣି ମତେ ମୁଁ ପେଟ ଟାକୁ ଆଉ ଅବଶ୍ୟ ମୁଁ ଏ ଏତେ ବି ଖରାପ ଦେଖିବାକୁ ନୁହେଁ ମୁଁ ବହୁତ ସୁନ୍ଦର।
ଆଛା ଛା।
ହଁ ବହୁତ ସୁନ୍ଦର ଦେଖିବାକୁ କିନ୍ତୁ ମୋ ଆଖି ମୋ ଆଖି ହରିଣ ଭଳିଆ ଆଖି। ହ ମୋର ନାକଟା ହଉ ଯୋଉ ପାହାଡ
ହ ଆଉ କାନଟା
ନାକ ଟା ଆ ମୋର କାନ ଟା ମୋର ହାତୀ। ହାତୀ ଭଳିଆ କାନ ଟା ହେଇଛିି ଆଉ ଆଖି ପାଠି ଗୋଟେ ପରିବା ସହିତ ସମାନେ ଅତି ସୁନ୍ଦର। ଆଉ ତର୍ଟକା ଦେଖାଯାଏ ଆଉ ତାକୁ ବର୍ଣ୍ଣନା କରେ ଏହି ଖୁଣା ବହି ଗୋଟେ ହେଇଯିବ ମୁଁ ସେଥିପାଇଁ ବର୍ଣ୍ଣନା କରିବାକୁ ଚାହୁଁନି।
ହଁ ପେଟଟା
ଆଉ ସେଥିପାଇଁ ସେଥିପାଇଁ ମୁଁ ଭାବୁଛି ଆଉ କଣ କରାଯିବ ଆଉ।
ଆଉ ପାଦଟା।
ହଉ ହଉ ଠିକ ଅଛି ଆପଣ କାମ କରନ୍ତୁ। ଆଉ ମୁଁ ଆପଣଙ୍କୁ ପୁଣି ଥରେ ନାଁ ଦେଖା ହବ।
ଆଗ ଏପିସୋଡ ରେ।
ନିହାତି ଏଇଟା କଣ ହେଇଗଲା ଫିଲ୍ମ ନା ସିରିଏଲ। ଆଗ ଏପିସଡରେ ଦେଖା ହବ।
ୱେବ ସିରିଜ।
ହଁ ସେ ଯାହା ବିି ହଉ ମୁଁ ତମକୁ ପୁଣି ଥରେ କଲ୍ କରିୁଛି। ଆଉ ଥର ପୁଣି ଆସୁଛିି ତମ ପାଖକୁ ଫେରିକି ଆଁ।
ଆପଣ କଲ୍ କରିଥିବାର ଧନ୍ୟବାଦ।